ନମସ୍କାର। କଣ କରୁଛନ୍ତି
କିଛି କରୁନି ବସିଛି ଆଉ
ସକାଳେ ଖାଇ ସାରିଲେଣି ନା ଖାଇନ
ହଁ ହଁ ସକାଳୁ ଖାଇବା ସରିଲାଣି।
କଣ ଖାଇଲ
ହଁ ଖାଇଛି ଫାଷ୍ଟ ପିଠା ଖାଇଥିଲି ତାପରେ ଏବେ ମ୍ୟାଗି ଖାଇଛି।
କଣ ପିଠା ନିଜେ କରି ଖାଇଲ ନା କିଏ କରିଦେଇଥିଲେ ମା
ଥିଲା ଘରେ ବନାହେଇଥିଲା ମାଆ ବନେଇଥିଲେ ମୁଁ ଖାଇଲି ତାପରେ ଏବେ
ଏ ଯେଉଁ ପୋଡ଼ପିଠା ଟାଇପ ର ଗୋଟେ ହୁଏ ପିଠା ସେମିତିଆ ସେଇଟା ଗୋଟେ ଖାଇଲି ଆଉ ତା ପରେ ଏବେ ମ୍ୟାଗି ଖାଇଲି।
ହୁଁ କେମିତି ହୁଏ ଜାଣିଛନ୍ତି ନା ଜାଣିନାହାନ୍ତି।
ହୁଁ ତମେ ନା ପିଠା ତ ଜାଣିନି କେମିତି କଣ ହୁଏ। ତୁମେ ମାନେ ପିଠା ଜାଣିଛି ଅଲଗା ତ ଚକୁଳି ପକୁଳି ହେଲ କି ଇଟିଲି ହେଲେ ଖାଇବୁ ହଁ।
ରି ସାଉଣ୍ଡ ହେଉଛି କି
ହୁଁ କୋଉ ସାଉଣ୍ଡ ହଉଛି।
ହଁ ନାଇଁ ମୁଁ ଏବେ ଖାଇକି କି ବସିଛି ତମ ସହିତ କଥା ହଉଛି ଆଉ କଣ କରିବି।
କାଲି ଫ୍ରୀ ନଥିଲ କି ରାତିରେ?
ନାହିଁ।
ଆଚ୍ଛା।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
ଘରେ ଶୁଭୁଛି ନଏଜ।
ଆଜ୍ଞା? ।
ମୁଁ କହିଲି ଶୁଭୁଛି ମାନେ ସେପଟୁ।
ହଁ ଭଏସ୍ ସେପଟୁ। କଣ କରିବି ଘର ପାଖରେ , ଆଜ୍ଞା?
ମୁଁ କହିଲି ଡୋର ବନ୍ଦ କରି ଦୋଉନ।
ହଁ। । ଦେଇ ଆଉ କଣ ଖବର? ତୁମ ଦେହ ଭଲ ଅଛି?
ହଁ ହଁ ମୋ ଦେହ ତ ଭଲ ଅଛି ବହୁତ୍‌। ହୁଁ
ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଘରେ ସବୁ ଭଲ ଠିକ୍ ଠାକ୍ ଚାଲିଛି। ହୁଁ ରାତିରେ କାଲି କଣ କଲ? ରୋଷେଇ ଆମର ଆଜି ହେଉଛି ମାଛ ତରକାରୀ ଚିଙ୍ଗୁଡ଼ି ତରକାରୀ, ଭାତ ଆଉ କଣ ହେବ ସାଇଡ଼ ଆଇଟମ କଣ ହେବ ଆଉ। ଉଁ ତମର?
ଆମର ବି ମାଛ ତରକାରୀ ହବ ଆଉ ଶାଗ ଭଜା ହବ ଆଉ କଣ ହବ ଜାଣିନି ମୁଁ। ମା ରୋଷେଇ କରିବ ମୁଁ ତ ଜାଣିିନାହିଁ।
ହୁଁ, ହୁଁ -ହୁଁ। କାଲି ରାତିରେ ଆଉ କଣ କଲ?
ରାତିରେ କଣ କରିବି କାମ ଥିଲେ ଟିକେ ସେଥିଲାଗି ଆଉ କଥା ହେଇପାରିଲିନି।
ସେଠୁ ଆଜି ଘରେ ନା ଆଉ କିଛି ଆଜି କଣ ପ୍ଲାନ୍ ଅଛି?
ନାଇଁ ଆଉ କଣ ପ୍ଲାନ୍ ରହିବ ମୁଁ ଆଜି ଘରେ ହିଁ ଅଛି। । ହୁଁ? ତମେ ଛୋଟବେଳେ କେବେ କିଛି ଖେଳିଛ ନା ଛୋଟବେଳେ ସେ ପାଠ ପଢିବାରେ ଚାଲି ଯାଇଛି?
ଛୁଟ୍ ନା ନା ନା ବହୁତ ଖେଳିଛି ମୁଁ ସେମିତି କିଛି ନାହିଁ ମାନେ ପାଠପଢ଼ା ତ ହେଉଥିଲା ତା ସହିତ ଖେଳ ବହୁତ। ଆମ ତ ମାନେ ଗାଁରେ ଏମିତି ଛୋଟ ଛୋଟ ପିଲା ସବୁ ଆମେ ସମସ୍ତେ ମିଶିକି ଥିଲୁ। ତ ବହୁତ ମାନେ ଲୁଚା ଲୁଚି ବଣ ଜଙ୍ଗଲରେ ପଶିକି ଖେଳ ହେଇଛି ବହୁତ ଖେଳିଛି ମୁଁ। ମୁଁ ତ ଦୁଷ୍ଟ ଏମତିରେ ହୁଏ। ଲୁଚା ଲୁଚି ତ ପ୍ରାୟ ଟାଇମ୍ ଖେଳୁ। ଆଉ ଏମିତି କଣ୍ଢେଇ ଫଣ୍ଢେଇ କରିକି ଖେଳିବୁ। ଆମର ସେପଟେ ଗୋଟେ ଫସଲ ହୁଏ ସେମାନେ ତାଙ୍କର ମାନେ ଚାଷ ଫାସ ତାଙ୍କର ହୁଏ ସେମାନେ ପାଇପ୍ ପକେଇ ଥିବେ, ତାକୁ ଯାଇ ଫୁଟେଇକି ଦୌଡା ଦୌଡ଼ି ହେଇକି ପଳେଇ ଆସିବୁ। ସେ ଯୋଉଭଳିଆ ଦୁଷ୍ଟା ମି ବହୁତ କରୁ।
ଏବେ କରନି?
ନାଇଁ ଏବେ ତ ଆଉ କରୁନି। ଏବେ ତ ଘରୁ ହିଁ ବାହାରିକି ମାନେ କୁଆଡ଼େ ବି ଯାଉନୁ। ଆଉ ଘରେ ହିଁ ସବୁବେଳେ ପାଇଁ।
ଏବେ ବଡ଼ ପିଲା ହେଇଗଲାଣି ସେତେବେଳେ ଛୋଟ ଥିଲ।
ସେଇଟା ତ
କେବେ ଯଦି ସୁଯୋଗ ମିଳିଲା ତେବେ ଛୋଟ ପିଲା ହେବାକୁ ଚାହିଁବ ନା
ହଁ ହଁ ନିହାତି ନିହାତି ମୋର ତ ବହୁତ ମନେ ପଡ଼େ ସେ ପୁରୁଣା କଥା ମୁଁ କହେ ସେ ଦିନ ଗୁଡ଼ାକ ବଡ଼ ହେଇକି ଜ ଟୋଟାଲି ବି ଭଲ ଲାଗୁନି ମଜା ହିଁ ନାହିଁ ବଡ଼ ହେବାରେ ଛୋଟ ପିଲାର ବହୁତ ମଜାଥାଏ। ହଁ ଟେନ୍‌ସନ ହିଁ କିଛି ନଥାଏ
କିଛି ଗୋଟେ ଅସୁବିଧା ତାରେ କଣ ଅସୁବିଧା
ନାହିଁ ଛୋଟ ପିଲାବେଳେ ଅସୁବିଧା କଣ ସେତେବେଳେ ଲାଗୁଥିଲା କି ଯେ ଏବେ ପାଠ ପଢ଼ିବା ପାଇଁ ବେଶୀ ପ୍ରେସର କରୁଛନ୍ତି ତୋ କଲେଜରେ ପଢ଼ିଲେ ହିଁ ମାନେ ଫ୍ରି ହେଇଯିବି ମାନେ କିଛି ବି ଯାହା ବି ହେଲେ କରିପାରିବି ଯେତେବେଳେ ପଢ଼ିବାକୁ କେହି ଜବରଦସ୍ତି କରିବେନି କିନ୍ତୁ ବଡ ହେଲା ପରେ ଜଣା ପଡୁଛି ଯେ କେତେ ଟେନସନ୍। ହୁଁ।
ବି ସେମିତି ଲାଗୁଥିଲା କି କଲେଜ ଯିବା ସେତେବେଳେ କେହି କିଛି କହିବେନି ଆମର ନିଜ ଟାଇମ ରେ ଯିବା ପଳେଇ ଆସିବା
ହଁ ସେଇଆ ବାସ୍।
ଏବେ ଜଣା ଯାଉଛି ମୁଁ ଯେତେବେଳେ ପ୍ଲସ ଟୁ ଟାଇରେ ପଢିଲି ମତେ ଲାଗିଲା ଯେମିତି ସାର୍ ସେମିତି ବାସ୍ ନୋଟ୍ ହକା ଦେଇଲେ ଘରେ ପଟ ସେମିତି କିଛି ପଚାରିଲେଣି ଏକା ତିଉସନ ଲେଗା ମତେ ଲାଗିଲା ଆମ ତିଉସନ ହିଁ ଭଲ ଥିଲା ଛୋଟ ବେଳେ ସାର୍ ପାଠ ଦେଲେ ନଉଥାନ୍ତି ଏବେ କିଛି ନଉନାହାନ୍ତି ପାଠ ପଢିବାକୁ ଇଚ୍ଛା ବି ହଉନାହିଁ
ହ ରନି ହଁ ସେଇଟା
ଯୋଉ ଗୁରୁମା ଟା ଆମ ପାଖରେ ଥାଏ ତାକୁ ଆମେ ଖରାପ କହୁ ବିତିଗଲା ପରେ କହୁଛେ ନାହିଁ ସେ ସମୟଟା ବହୁତ ଭଲ ଥିଲା।
ବାସ୍ ହଁ।
ହଁ
ଆ କୁଣ କୁହ?
ଆଉ ତମେ କଣ କୁହ ତମ ମତରେ ମାନେ ଜୀବନରେ ଖୁସିରେ ରହିବାକୁ ଗଲେ କଣ ଦରକାର କଣ କରିବାକୁ ପଡିବ?
ଖୁସିରେ ରହିବା ପାଇଁ ହେଲେ କଣ କରିବାକୁ ପଡ଼ିବ ମାନେ ସବୁ ଜିନିଷକୁ ମାନେ ଏ ଏତେ ବି ମାନେ ଇଏ କରିକି ଧରିବନି ଯେ ଏଇଟା କାହିଁକି ହେଲା କଣ ପାଇଁ ହେଲା ତ ଫ୍ଲୋର ରେ ଯିବାକୁ ମାନେ ଯାହା ଅଛି ପତଳ ଅଛି ସେଇଟାକୁ ହିଁ ନେଇକିନା ମାନେ ବଞ୍ଚିବାକୁ ପଡ଼ିବ ଆଉ ମାନେ ଏବେ ଏଇଟା ଅଛି ଯେ ସେତିକି ଅଛି ସେତିକିରେ ଖୁସି ହେବା ଦରକାର ଯଦି ଖୁସି ନହବ ସବୁ ଜିନିଷକୁ ଭାବିବ ଏଇଟା କାହିଁକି ହେଲା ମୋ ପାଖରେ କାହିଁକି ଏତିକି ଜିନିଷ ଅଛି କମ ଜିନିଷ ଅଛି ତ ସେଇଟା ଭାବିଲେ ସବୁବେଳେ ପାଇଁ ଖୁସି ହିଁ ହେଇପାରିବନି
ହଁ।
ହୁଁ।
ହେଲା କିି ଯାହା ଆମ ପାଖରେ ଅଛି ତାକୁ ନେଇକି ଖୁସି ରେ ରହିବାକୁ ଚେଷ୍ଟା କରିବା।
କରେ ହଁ।
ହଁ। କାହିଁକି ନା ମଣିଷର ଆଶା ତ କେବେ ସରି ନଥାଏ ତାର ଆଜି ଏବେ ଯଦି କିଛି ଦରକାର ସେଇଟା ପୂରଣ ହେଲା ପରେ ସେ ପୁଣି କହିବ ନାଇଁ ଏଇ ପୁଣି ସେଇଟା ଦରକାର ଥିଲେ ବିି ମୋର ଭଲ ହେଇଥାନ୍ତା ହୁଁ।
ସବୁବେଳେ ଅଧିକ ଆଶା ଆଉ ମଣିଷର ଆଉ।
ହୁଁ ଇଚ୍ଛା ଆମର ଅସରନ୍ତି। କେବେ ସରି ନଥାଏ।
ହୁଁ।
ସେମିତି ତୁମର କିଛି ଏବେ ଇଚ୍ଛା ଅଛି କି କିଛି ପାଇବାର କିଛି ନେବାର? ଏମିତି ଖାଉ
ସେମିତି ତ କିଛି ନାହିଁ ମତେ ବାସ୍ ଏବେ ଗୋଟେ ଚାକିରି ଫାକିରୀ ଦକାରେ ଜବ୍ ଫବ୍ ଟେ ହେଲେ ମୁଁ ଭା ଉସି ମାନେ ଲାଇଫ୍ ରେ ମାନେ ସେଟେଲ ହେବି ଭାବୁଚି ଘର ଲୋକଙ୍କୁ ଟିକେ ହେଲ୍ପ କରିପାରିବି। ଏସ୍ ଇଚ୍ଛା ସେତିକିି।
ନା ଆଉ କଣ କୁହ। ଛୋଟ ବେଳେ କେବେ ଯୋଉଁ କଣ ଶାଢ଼ୀ ପିନ୍ଧିକି ଯୋଉ ଖେଳନ୍ତି ସେମିତି କେବେ ଖେଳିଚ?
ଶାଢ଼ୀ ପିନ୍ଧିକି ହଁ ଖେଳିିନି ମାନେ ଅଲଗା ପିଲାଙ୍କୁ ପିନ୍ଧେଇଦିଏ ମୁଁ ନିଜେ କେବେ ଛୋ ଟୋ ଅଳେ ପିନ୍ଧିନି ମୁଁ ପିନ୍ଧିଲି ନିଜେ ବଡ଼ ହେଲା ପରେ।
ଏ ହଁ। ମୁଁ ବି ସେମିତି ମାନେ ମୁଁ ତ ସେମିତି ଛୋଟ ଏଳେ ପିନ୍ଧେ ଜାଣିନଥାଏ। ମୁଁ ଯଦ୍ ଆମର କଣ କରୁଥାଉ ନା ଯେମିତି ଟି ଭି ସିରିଏଲ ହେକା ଯେମିତି ଦେଖୁଥାଉ ଗୋଟେ ପରିବାର ରୋଗନ୍ ଯେମତି ସେମାନଙ୍କର ଗୋଟେ ରୁଲ ଚାଲେ ସେମିତି ଆମେ ଏକ୍ଟିଂ କରିଥାଉ ଆମର ଏଁ ଶାଶୁ ଥିବ ଜଣେ ବୋହୂ ଥିବ ଜଣେ ତାର ପୁଅ ହେଇଥିବ। ଏମତି କରୁଥାଉ ଏମତି ଖେଳୁଥାଉ ତ ମୁଁ ସଦାବେଳେ ଦେଇ ଯୋଉଁ ପୁଅର ରୋଲଟା ସେଟା ମୁଁ କରୁଥାଏ।
ହାଁ ହାଁ ହାଁ।
କାରଣ ସେମତି ହେଲେ ଶାଢୀ ପିନ୍ଧିବାକୁ ପଡିବ ବୋଉ ହେଲେ ଆଉ ଶାଢୀ ପିନ୍ଧିଲେ ସେମତି କିଛି ନାହିଁ କିନ୍ତୁ ଶାଢୀ ପିନ୍ଧି ସାରିବା ପରେ ଯଦି କିଏ ସାମ୍ନାକୁ ପଳେଇ ଆସିଚିବ ତ ଶାଢୀ ପିନ୍ଧିବାକୁ ଯେତେ ଟାଇମ୍ ଲାଗିନଥିବ ତାକୁ ଖୋଲିବାକୁ ସେତିକି ସମୟ ଲାଗିବନି ପଟାକିନା ଚ ପଟ୍ ଖୋଲିକି କୁଆଡ଼େ ଯାଇଥିବୁ କହିଲ ମୁଁ ଏ ଲାଜ ଲାଗୁଥାଏ ଛୋଟବେଳେ ସେମତି।
ବାସ୍ ଉଁ
ଆଉ କଣ କରଥାଉ ଆମେ ଏ ଯୋଉଁ ଆମେ ଯୋଉ ଟିଉସନ କି ସ୍କୁଲ ଯାଉଥାଉ।
ହଁ ହଁ।
ଏ ନାଁ ନାଇଁ କଣ ଯଦି କେହି ଛୁଆ କିଛି କହିପାରୁନଥୁଏ କି ଆମେ ବି ଯଦି କେବେ କିଛି କହିପାରୁନଥାଉ ସାର୍ ତ ପିଟୁଥାଆନ୍ତି ନାଁ। ତ ସେମତି ଆମେ ଆମେ ଯୋଉ ରାଗ ରହୁଥାଏ କଣ କରୁଥାଉ ଯେବେ ଆମେ ଖେଳୁଥାଉ ଏଇ ଯୋଉଁ ଗଛ ବଡ ବଡ ଗଛ ଆମେ ଗୋଟେ ବାଡି ହାତରେ ଧରିଥିବା ତାକୁ ପଚାରିବେ କି ଏଇ କୋଶ୍ଚିନର ଏଇ ମାନେ ପରଶନର ଉତ୍ତର କହିଲୁ କହିପାରିବୁନି କିଛି ଜାଣିନୁ ପାଠ କିଛି ହୁଏନି।
ସେଳୁ ଗଛୁକୁ ବାଡ଼େଇବ ଆଉ ହଁ।
ଏମତି ତମର ବୋହୁତୁ ମନେପଡ଼େ କିନ୍ତୁ କେବେ ତ ଫେରି ଯାଇହବନି ନା ଏମତି ସମୟକୁ ଫୁଣି।
ତମର ଯୋଉ କଣ ପଢ଼ାପଢ଼ି କଣ ଆର୍ଟସ ଥିଲା ନାଁ ସାଇନ୍ସ ନାଁ କମର୍ସ ଥିଲା?
ନାଇଁ ଆର୍ଟ୍ସ।
ହଁ ମୋର ବି ସେଇ ଆର୍ଟସ ହିଁ ଥିଲା।
ହୁଁ କଣ କୋଉଁ ବିଭାଗରେ ପାଠ ପଢୁଥିଲ?
ମୋର ଥିଲା ପ୍ଲସ୍ ଥ୍ରୀ ରେ ହିଷ୍ଟ୍ରି ଥିଲା ତାପରେ ତ ମୁଁ ଏମ୍ ବି ଏ କରୁଥିଲି। ଏମ୍ ବି ଏ ଦୁଇ ବର୍ଷ କଲାପରେ ତ ହଁ ତ ମୁଁ କହୁଥିଲି ପା ଜବ୍ କରୁଥିଲି ବୋଲି। ତାପରେ ତ ଏବେ କରୁନି କିଛି ଆଉ ଛାଡ଼ି ଦେଇଛି ଆଉ।
ହଁ ବା। ଝିଅ ପିଲା ମାନଙ୍କର ପ୍ରାୟତଃ ପ୍ରେସର୍ ଥାଏ ଘରେ ବାହାଘର ହେକା ଦେଇ ଦେବା ପାଇଁ ତୁମର କେବେ ସେମିତି ପଡିନି?
ପଢ଼ିଛି ଏବେ ତ କହୁଛନ୍ତି ଏବେ ହିଁ କହୁଛନ୍ତି ମତେ ଏ କହୁଛନ୍ତି ଏଇ ମାନେ ଦୁଇ ହଜାର ସତେଇଶ ର ମାନେ ଷ୍ଟାଟିଙ୍ଗ୍ କି ନହେଲେ ମଝି ଆଡ଼କୁ ବାହାଘର କରିଦେବୁ ମୁଁ ମନା କରୁଛି ଜବରଦସ୍ଥ କହୁଛି ମୁଁ ବାହା ହେବିନି ଏବେ ହେବିନି କିନ୍ତୁ ଘରେ ତ ପୁରା କହୁଛନ୍ତି ଏବେ ସାଙ୍ଗେ ସାଙ୍ଗେ ଡିସ୍କସନ୍ କରୁଛନ୍ତି କଲା ମାନେ ମୁଁ ରାଗି ଯାଉଛି ପୁରା କାହା ସହିତ କ ଥା ହଉନି ମୁଁ କହିଲି ବାହାଘର କଥା ମତେ କୁହନି ମୁଁ ବାହା ହେବିନି।
ହଁ ଝିଅ ପିଲା ମାନଙ୍କର ତ ସେମିତି ଟେନ୍ସନ୍। ଯଦି ଘରେ ପାଖରେ ଥିବେ କିଛି ଚାକିରି ଫାକିରି ଏବେ କରୁନଥିବେ ଲାଗିଯାଇ ଥାନ୍ତେ କି ସମସ୍ତେ ମାନେ ଆଉ ମତେ କେହି କହିଥାନ୍ତେନି ସେମିତି କେହି।
ହଁ।
ସେମିତି ତ ହୁଏ।
ହୁଁ।
କଣ ପାଇଁ ମ୍ୟାରେଜ୍ କଣ ପାଇଁ କରିବେନି?
କରିବାନି ନାଇଁ କରିବାନି କାହିଁକି କରିବା ଯେ କିନ୍ତୁ ଯାହାର ପର୍ସନାଲ୍ ଚଏସ୍ ମାନେ ମୋର ବ୍ୟକ୍ତିଗତ ମୋର କିଛି ଅଛି ମୁଁ ବାହା ହେବିନି କାହିଁ ନାଁ ବାହା ହେଲା ମାନେ ମ ତେ ଆଉ ଜଣଙ୍କ ଘରେ ଯାଇଁ କାମ କରିବାକୁ ପଡିବ। ଆମ ଘରେ ମତେ କିଛି କରିବା ପାଇଁ ପଡ଼ୁନି ଖାଇବା ଆସି ଯାଉଛି ମୁଁ ଖାଇକି ଶୋଇ ପଡୁଛି କିନ୍ତୁ ଆଉ ଜଣଙ୍କ ଘ ର କୁ ଗଲେ ମତେ କାମ କରିବାକୁ ପଡ଼ିବ ରେସପନ୍ସିବିଲିଟି ଗୋଟେ ମୁଣ୍ଡ ଉପରେ ଆସିଯିବ। ୟା କଥା ବୁଝ ତା କଥା ବୁଝ କିଏ କଣ ଖାଇବ କିଏ କଣ କରିବ ତ ଏଇ ସବୁ ଜିନିଷ ଭିତରେ ମ ତେ ପଶିବାକୁ ଇଚ୍ଛା ନାହିଁ ସେଇଟା ହଉଛି କଥା ନୁହଁ? ନ ହେଲେ ଯେଦି ପ୍ରେସର୍ କିଛି ନ ରହିବ ମତେ ଯଦି ଖାଲି ଏମିତି ଏବେ ଏବେ ଏଠି ଯେମିତି ମୁଁ ରହୁଛି ସେଠି ଯେମିତି ସେମିତି ରହିବି ତ ତାହେଲେ ମତେ କିଛି ପ୍ରୋବ୍ଲେମ୍ ନାହିଁ ମୁଁ ରହିଯିବି।
ହୁଁ।
ସେଥିପାଇଁ ହିଁ ହୁଅନ୍ତି।
ହୁଁ।
ଆଉ ସେପଟେ ଏବେ କଣ ବର୍ଷା ଉଠେଇଛି ନା ଖରା?
ଖରା ହଉଛି ବା ଜୋର୍ ଖରା ହଉଛି କାଲି ବି ବର୍ଷା ସେମିତି ଉଠେଇଥିଲେ କିନ୍ତୁ ବର୍ଷା ହେଲାନି। ମାନେ ଗରମ ମାନେ ବହୁତ ଗରମ କାଲି ହଉଥିଲା ଆଜି ବି ସେମିତି ଗରମ ହିଁ ହଉଛି ଖ ଖରା ଅଛି ମାନେ ଗରମ ବି ହଉଛି ବର୍ଷା ହଉନି।
ହୁଁ।
ହୁଁ ତମର ସେପଟେ?
ଆମର ବି ଏପଟେ ଖରା ବର୍ଷା ତ ହଉନି ଯୋଉ ମାନେ କିଛି ଦେଖା ବି ଯାଉନି ମ ଦୂରୁ ଦୂରୁ ହେଲାଣି।
ଗରମ ହଉନି?
ହଁ ବହୁତ ଗରମ ହଉଛି।
ହଁ ପା।
ଗରମ ତ ପ୍ରବଳ ହଉଛି।
ହୁଁ-ଉଁ-ଉଁ-ଉଁ
କିନ୍ତୁ କଣ କରିବା, ସବୁ ଋତୁକୁ ନେଇ ଚଳିବାକୁ ପଡିବ।
ପଡିବ ଆଉ ହଁ।
ଆମକୁ କୋଉ ଋତୁ ବି ଭଲ ଲାଗେନି, ଅଧିକ ବର୍ଷା ହେଲେ ବି ଭଲ୍ ଲ ଲାଗେନି କି ଅଧିକ ଖ-ଖରା ହେଲେ ବି ଭଲ ଲାଗେନି। କି ଅଧିକ ଶୀତ ହବ ଯଦି ଭଲ ଲାଗିବନି । ତାକୁ କୋଉଥିରେ ବି ପସନ୍ଦ ନାହଁ।
ହଁ।
ସବୁଥିରେ ସବୁଟା ହି ଭଲ ଦରକାର।
ହୁଁ, ସୁ ହଁ ସବୁ ଜିନିଷ ନର୍ମାଲ ରହିଲେ ଠିକ୍ ବହୁତ ଅଧିକ ଗୋଟେ ଗୋଟେ ଟାଇମରେ ଖରା ବି ଗୋଟେ ଟାଇମରେ ଅଧି ଧିକା ହେଉଛି ଗୋଟେ ଟାଇମରେ ବର୍ଷା ବି ଅଧିକ ହୁଏ ଗୋଟେ ଟାଇମରେ ଶୀତ ବି ଅଧିକା ହୁଏ ଏଇଟା ଭଲ ଲାଗେନି ହଁ।
ସେଥିଲାଗି ଭଲ ଲାଗେନି।
ହୁଁ